ଜୟ ଜଗନ୍ନାଥ କଣ ଆପଣଙ୍କ ଖବର କଣ ଏତେ ଦିନେ ମନେ ପଡ଼ିଲା?
ଆଜ୍ଞା ଆପଣ ନଯୋଗାଯୋଗ କରିଥିଲେ ମୋର କଣ ମନେ ଥିଲାକି ଆପଣଙ୍କ କଥା?
ଓହୋ ମୁଁ ଅନ୍ଧ କହୁଥିଲି ଯେ ମୁଁ ଟିକେ ଯାଇଥିଲି ଯାଜପୁର ଟାଉନ। ଆ ସେଠି ସେ ଯଉ ବିରଜ ଠାକୁର ଆଡେ ଟିକେ ବୁଲିଲି ଆପଣ ଟିକେ ମୋ ସହିତ ଯାଇଥିଲେ ଟିକେ ଭଲ ହେଇଥାନ୍ତା।
ଆଜ୍ଞା ମୁଁ ତ ବର୍ତମାନ ବ୍ୟସ୍ତ ଥିଲି ବୁଝିଲେ ଆପଣ ଯୋଗାଯୋଗ କରି ଥିଲେ ମଝିରେ ଦେଖୁଥିଲି ଆଉ ବ୍ୟସ୍ତ ବଉଳିଆ ଯ ଜୀବନରେ ଆଉ ଆପଣଙ୍କ ସହ ଯୋଗାଯୋଗ କରିପାରିନଥିଲି। ଆଉ ଆପଣ ପଛରେ ଆଉ କହୁନୁ ଆମେ ସାଙ୍ଗ ହେଇକି ଯାଇକି ମାଙ୍କୁ ଦର୍ଶନ କରିବା ଆଉ ବର୍ତ୍ତମାନ ବୋଧେ ଘରେ ଅଛନ୍ତି?
ହଁ ମୁଁ ଘରେ ଅଛି ଆଉ ଆଇରେ ଥଣ୍ଡା ଫଣ୍ଡା ହେଇଛି ଆଉ କଣ କରି ଏଇରେ ବସିଛି। ଆଉ ମୁଁ କହିବା ମାନେ ହଉଛି ଆପଣଙ୍କ ଯୋଉ ଦୋକାନଟା ଥିଲା ଏଇଟା କ କହିି ଆପଣଙ୍କ ଦୋକାନ ଅଛି ନା ଆପଣ ଦୋକାନ ଭାଙ୍ଗି ଭାଙ୍ଗିଦେବେ।
ନାଇଁ ଆଜ୍ଞା ସେ ତେରେ ଦୋକାନ ଚାଲିଛି ନା ସେମତି ସେଇଟା କଣ ବନ୍ଦ ହବ। ଆଜ୍ଞା ସବୁ ପ୍ରକାର ଠାରୁ ନେଇକି ପଟା ଯାଏ ସବୁ ମିଳୁଛି ଆଜ୍ଞା ସେଠାରେ।
ଓହୋ ଆଉ ଦୋକାନ ସେନି ଗାଁ ରେ ଚାଲିୁଛି ଠୁକୁଠୁକୁ ହେଇ ଆଉ କଣ କରିବ ନା? ଆଉ ଆଉ ଏବେ କଣ ନେଇନ ଘରେ ଅଛନ୍ତି ନା କୁଆ ଯାଇଥିଲେ?
ଆଜ୍ଞା ମୁଁ ବର୍ତ୍ତମାନ ଆମ ଗ୍ରାମର ହ ଯୋଉ ଅଛି ପଲ୍ଲୀ ମଙ୍ଗଳ ଅଫିସ ମିଶନ ଶକ୍ତି। ଗୃହ ନୂଆ ତିଆରି ହଉଛି।
ସେଇଠାରେ ବସିକି ଆପଣଙ୍କ ସହ ଯୋଗାଯୋଗ କରୁଛି ଆଜ୍ଞା ଆଉ।
ଓହୋ ଆପଣ ଦଖ ଆପଣ ଏ ଧାନ ପାନ ଏଇ ସାର ଫାର ନେଲେଣି ନା ନେଇଁନାହାନ୍ତି? ହଲିମଙ୍ଗଳରୁ ହଁ ଆ ରାତିରେ କଣ ଆସି ଆପଣ ତ ଦିନରେ ଅଫିସ କର ରାତିରେ ତ ଛୁଟି।
ନାଇ ରାତିରେ ଆଜ୍ଞା ଆଜି ବାରରେ ବାର ଶୁକ୍ରବାର ବୁଝିଲେ।
ହଁ।
ଆଉ ଭାବିଥିଲୁ ଗୋଟେ ଭୋଜି ର ଆୟୋଜନ କରିବୁ ସାଙ୍ଗସାଥି ମାନେ ବି ମିଶିକି।
ହଁ।
ଆଉ ବର୍ଷା ତ ଜାଳ ପୁରା ଆଣ୍ଠେ ଆଣ୍ଠେ ବର୍ଷା ହେଇଛି ପାଣି ରେ ଜାଳ ପୁରା ସବୁ ଭାସିଯାଇଛି।
ଆ ଶୁଣ ଶୁଣୁ ଯେ ଆପଣ କାମ କରୁନାହାନ୍ତି‌। ଇନ୍ଧନ ଜାତୀୟ ବଜାରରୁ ଆଣୁନାହାନ୍ତି?
ଆଜ୍ଞା ସେ ଯୋଉ କହୁଛନ୍ତି ସେଟା ବା ଅଧିକାର ଟଙ୍କାରେ ମିଳୁଛି ତ ଆମ ପାଖରେ ବର୍ତ୍ତମାନ ସେ ପ୍ରକାର ଅ ଟଙ୍କା ନାଇଁ ବୁଝିଲେ।
ଆଉ ଟିକେ କାମ କରନ୍ତୁ ଆଉ ଆପଣଙ୍କ ଘରେ କୋଉଠି କଣ କହିକି ଜାଳ ଫାଳ ଆୟୋଜନ କରୁନାହାନ୍ତି। ଆଗ ଏମିତି ବର୍ଷା ପାଣିରେ ଆପଣଙ୍କାନଙ୍କ ଭୋଜି ଟା ରହିଯିବ କି?
ନାଇ ଆଜ୍ଞା ପିଲାମାନେ ସେଇ କଥା କହୁଥିଲେ ଆଉ ମିଶିକି ଯୋଉମାନେ କରୁଛୁ ସେମାନେ ବର୍ତ୍ତମାନ ସବୁ ନିଜ ନିଜ ଘରକୁ ଯାଇଛନ୍ତି ମତେ ଜଗେଇ ଦେଇକି। ଆମେ ଜଗିକି ବା ବନ୍ଧୁ ବସିଛୁ ସିଏ ତାଙ୍କର ଜାଳ ବ୍ୟବସ୍ଥା କରିକି କହିଲେ ଆଣିବେ। ମୁଁ ମୋର କଢେଇ, ହାଣ୍ଡି ଘିନି ଆଣିଛି ବୁଝିଲେ ଆ ଆଣିଲେ
କରୁଛନ୍ତି। ମାନେ ଏମତି ସାଧା ନା ଆଇିଷର ଆମିଷର
ନାଇଁ ନାଇଁ ଆମର ଆଜ୍ଞା ସାଧା ବ୍ୟବସ୍ଥା କରୁଛୁ ଶୁଦ୍ଧ ନିରାମିଷ ଯେହତୁ। ଆଉ କରିଚୁ କେବଳ ହବ ଆଉ ସାଧା ହବ ଆଜ୍ଞା ଆଉ।
ଆପଣ ଜାଣି ଜାଣିଛନ୍ତି ତ ବାରରେ ବାର ଶୁକ୍ରବାର ଆପଣ ଟିକେ ଆମିଷ ତ କରିଥିଲେ ଭଲ ହେଇଥାନ୍ତା।
ଆଜ୍ଞା ବାରରେ ବାରରେ ଶୁକ୍ରବାର ଯେ ଆ ଅ, ପ୍ରାୟ ପିଲା ଆମର ଯେତିକି କରୁଚୁ ଆମିଷ ଖାଉନାହାନ୍ତି, ଆଉ ଯୋଉ ଗୋଟେ ଦି ଜଣ ଖାଉଛନ୍ତି ସିଏ ଯାଇକି ଅ, ଯୋଉ ବାଙ୍ଗିରି ଢାବାରୁ ଘିନି ଆଣିବେ ବୁଝିଲେ? ସେ ଭଲ ସୁଆଦ କରେ ଖାଇବା ଟା।
ଆଉ ଭଲ ସୁଆଦ କରେ ଆଉ ଗୋଟେ କିଣିକି ନେଇଆସିବେ ଛତୁ ଆଣିବେ ଭଲ ହବ। ଆଉ ଏଇ ପନିର୍ ଟା ଏତେ ଭଲ ଲାଗୁନି।
ସାଙ୍ଗସାଥି ମାନେ ଭୋଜି କରିବୁ, ଅ, ନିଜେ ନ ଚୁଲି ଗଲେ ନ ମଜାମସ୍ତି ନହେଲେ କଣ ଭଲ ଲାଗିବ? ସେ ବୋଧ ଏ ଖାଦ୍ୟ ଟା ପୋଡ଼ିଯାଉ କି ଯାହା ହଉ। ଓ ମଜା ଲାଗିବ ନା ଆଉ ବୁଝିଲେ।
ତି ମଜା ଲାଗିବ, ଆଉ ଭୋଜି କରନ୍ତୁ, ଆଉ କିଏ ଯେ କେତେ ଜଣ ଆମ ସାଙ୍ଗ ପିଲା ଅଛନ୍ତି ଆପଣ?
ବର୍ତ୍ତମାନ ମୁଁ ତ ଏକା ଅଛି। ଅ, ଆମର ଯୋଗାଯୋଗ ହେଇଥିଲା ଆ, ଆମର ତ ପିଲା ଯାଇଛନ୍ତି ପ୍ରାୟ ଦଶ ଜଣଙ୍କତୁର ଘରକୁ। ଆଉ ପ୍ରାୟ ଅ ପଚାଶ ଜଣ ଅଛନ୍ତି ଆସିନାହାନ୍ତି ଆସି ଥିବେ ଆମେ ବର୍ତ୍ତମାନ ଅଠର ଜଣ ଅଛୁ ଏଠି ଆଉ।
ଅଧ ଖଣ୍ଡେ ଅଛନ୍ତି ତ ଭଲ, ସେଠି ଲାଇଟ୍ ଫାଇଟ୍ ବ୍ୟବସ୍ଥା ଅଛି ନା? ଯୋଉ ବିଜୁଳିର ବ୍ୟବସ୍ଥା ଅ ଛି ନା ସେମିତି ଆମର ଅନ୍ଧାରରେ ବସିଛନ୍ତି, କାରଣ ଅନ୍ଧାର ଏଇନା ସାପ ଫାପ ବାହାରିଥିବେ।
ଆଇ, ଆଜ୍ଞା ଏଠି ଏଠି ଅ, ସ୍ଵୟଂ ଚାଳିତ ବିଦ୍ୟୁତ ଚାଲିଛି, ଗାଁ ସାରା ଅନ୍ଧାର ହୋଇଗଲେ ପରେ ମଧ୍ୟ ସେଠି ସବୁବେଳେ ବିଦ୍ୟୁତ ର ସୁବିଧା ଅଛି। ଆଲୋକିତ ସବୁବେଳେ, ବୁଝିଲେ ଚାରିଆଡୁ ର -ହ-ଆଲୋକ ଅଛି।
ନାଇଁ ନାଇ ମୁଁ କହୁଛି ନା ଆପଣ ଟିକେ ସତର୍କ ହେଇ ବସନ୍ତୁ ବର୍ଷା ଦିନ ନା।
ଆଜ୍ଞା ମୁଁ ବା ଆଜ୍ଞା ବୁଝିଲି। ଆମ ପା ମିଶନ ଶକ୍ତି ଘରର ଛାତ ଉପରେ ବସିଛୁ। ଆଜ୍ଞା ଅନ୍ ଦାର ହେଲେ ବି କିଛି ନାହିଁ ସୁରକ୍ଷିତ।
ଛାତ, ଆପଣ ଯୋଉ ସ-ମିଶନ ଶକ୍ତି ଘର ଟା ସେଟା ମୁଁ ଦେଖିଛି। ଆପଣଙ୍କୁ କହିବା ମାନେ ସେ ସେଡି ଯୋଉ ଘରର ସେଡି ଘର ନାହିଁ। ଆପଣ କେମିତି ଚଢିଲେ ମୋତେ କହିବେ କି?
ଆପଣ ରାସ୍ତା ରାସ୍ତା ପଳେଇଚନ୍ ଦେଖିନାହାନ୍ତି ଏପଟେ ଏକ ଏ ବାଉଁଶରେ ତିଆରି ବିରାଟ ବଡ ସିଡି ଅଛି ବୁଝିଲେ।
ଆଉ ଶୁଣନ୍ତୁ ବାଉଁଶ ଗୋଟା ସେଡି ଯେତେବେଳେ ବାଉଁଶ ରେ କଣ ହେଇକି ରହିବ କି? କିଛି ଦିନ ପରେ ଭାଙ୍ଗିଯିବ, ଆପଣଙ୍କୁ ଏଇ ସିମେଣ୍ଟରେ ସେଡି କରିବାକୁ ପଡିବ ନା।
ଆଜ୍ଞା ସିଏ କଣ କରିବେ ତାଙ୍କ ହିସା କରନ୍ତୁ, ଆମେ ତ ଫିଷ୍ଟି ଯୋଉ ଭୋଜି କରିସାଇଲା ପରେ ଆମେ ଏଠି ଗାପ ହେଇଯିବୁ ଆଉ ଆଜ୍ଞା ଆଉ। ଆମ କାମ ସଇଲା ପରେ ଏଠି ଚମ୍ପଟ ମାରିବି ବୁଝିଲେ।
ନା ଆପଣଙ୍କ ଆଳେ ଏଇଖିଣା ବର୍ଷ ଫର୍ଷା ହଉଥିଲା କି?
ଆଜ୍ଞା ବର୍ଷା ମାନେ, କାଚୁଥିଲା ତ ଆଜି ଆଉ ଖରାବେଳେ
ସକାଳେ ତ ହଉଥିଲା, ଏବେ ଖରା ବେଳେ କି ଚାରିଟା ବେଳେ ହଉଥିଲା କି?
ଆ ଏ ଖରା ବେଳେ ଭାଇ ବା ହଉଥିଲା, ସକାଳୁ ହଉଥିଲା ଖରା ବେଳେ ଯାଏ ବୁଝିଲେ। ପାଣିପାଗ ହଠାତ୍ କଣ ଚେଞ୍ଜ କରିଦେଲା। କିଛି ଅସୁବିଧା ନାହିଁ, ଚାଷ କାର୍ଯ୍ୟରେ ଭଲ ହବ। ଆ ହଠାତ୍ ଚେଞ୍ଜ କରିଦେଲାରୁ ଆମେ ଆମର ଯେଉଁ ଆୟୋଜନ କରିଥାନ୍ତୁ ଭୋଜିର, ଆମେ ଟିକିେ ଚିନ୍ତାରେ ରହୁଛୁ ବର୍ତ୍ତମାନ ଆଉ। ଜାଳ ଫାଳ ଯେହେତୁ ହେଉନି।
ଓହୋ ଜାଳ ଫଳ ନା ଆଉ ଗୋଟେ କାମ କରନ୍ତୁ ଆଉ ସବୁ କିଣା କିିଣି କରି, ବଜାରରୁୁ ନେଇ ଆସିଲେ ନା ଏଇ କିଣିବାକୁ ଯିବେ? କାରଣ ଏବେ ବୋଉତୁ ରାତି ହେଲାଣି, ସେଇ ଯୋଗୁ, ମୁଁ କହୁଛି
ନାଇଁ ଆଜ୍ଞା ଆମେ କହିଥିଲୁ ଢାବାଘରେ ଯାଇକି, ବୁଝିଲେ ଆମିଷ ଯୋଉମାନେ ଖାଇବେ ତାଙ୍କ ନାଗି ହେଇଛି ଆଉ ଆମ ମହାବୀର ରୁଟି କପାନୀରୁ, ଆମର ଜଣେ ଗାର ସୁନାମ ଧରି ନିଅ, ବ୍ୟକ୍ତି ଅଛନ୍ତି ସିଏ ଆମକୁ ରୁଟି ଦେବେ, ବୁଝିଲେ ଆଉ ଆମର ପିଲା ଆଉ ଆଜି ରୁଟି ଚିକେନ ଖାଇବେ ବନ୍ଧୁମାନେ କୁକୁଡ଼ା ଝଳ ବୁଝିପାରିଲେ ତ? ରୁଟି କୁକୁଡ଼ା ଝୋଳ, ଆ ଆମର ତ ସାଧାରେ ରୁଟି ଛତୁ ଆଉ।
ଆ ଭଲ ଭଲ ତ ଜିନିଷ ଖାଉଛୁ ଆଉ, ଯି ଦେଖିକି ଖାଇବେ ବର୍ଷା ଦିନ ପେଟ ଫେଟ ଖରାପ, ପୁଣି ଯାଇକି ସାଲାଇନ ଲାଗିବ। ଦେଖିକି ଟିକେ ଖାଇବବେ ବୁଝିଲେ।
ଆଜ୍ଞା ସେ ନାଇଁ ଆମେ ଆଜ୍ଞା, ଦେଖିକି ଖାଉଛୁ ଆଉ। ଏ ଯେହେତୁ ଏତେ ଛୁଆ, ଅଳ୍ପ ଅଳ୍ପ ଭାଗ ପଡିବ ଆଉ କଣ କରିବୁ? ଅଣଚାଅଶୀ ଜଣ ହେଲେଣି ପା ଆଉ କଣ
ବହୁ ଶୁଣ ଶୁଣ ଶହେ ଆଣିଲେ ବି ପାଞ୍ଚ ଜଣ ମିଶିକି ଖାଇବା, କି ଚାରି କିଲେ ଆଣିଲ ବି ଦଶ ଜଣ ପାଞ୍ଚ ଜଣ ମିଶିକି ଖାଇବା ଆଉ ଭୋଜିର ଗୋଟେ ଖୁସିର ଆୟୋଜନ, ଏଇ ଏଇଠି ଭାବ ଭାବିକି କରୁଛୁ ବୋଧେ ଆଉ।
ଆଜ୍ଞା।
ହ ଆ ଭଲ କଥା ଆଉ ଆପଣ କଣ ଏବେ ଯୋଉ କରୁଛନ୍ତି, ଘରେ ଅଛନ୍ତି?
ଆଜ୍ଞା।
ଏବେ ଏବେ କଣ କରଛି ଘରେ ଅଛନ୍ତି? ଆପଣ ଏବେ ଘରେ ଅଛନ୍ତି, ଆଉ ଦୋକାନଟି ବନ୍ଦ ଅଛି ନା ଖୋଲା ଅଛି?
ଏ ଦୋକାନ ବର୍ତ୍ତମାନ ବନ୍ଦ ଅଛି ଅଛି ଗାଁ ଆମର ଆଉ ପାଞ୍ଚଟା ଯୋଉ ଦୋକାନ ଅଛି ତାଙ୍କର ଏଇନା ଚାଲିଛି ବ୍ୟବସାୟ ଆଉ, ମୋର ଯେହେତୁ ଆଉ ସବୁବେଳେ କଣ ବ୍ୟବସାୟ ଭଲ ଲାଗିବ? ଟିକେ ସାଙ୍ଗ ସାଙ୍ଗରେ ମଜା କରିବା ଉଚିତ୍ ନା ଆଉ। ଭଲ ମନ ଭଲ ରହିବ ବୁଝିଲେ।
ଏମିତି ପଇସା ଆଜି ଅଛି କାଲି ନାହିଁ ଏମିତି ବେପାରରୁ ଆଉ ଦି ପଇସା। ହେଲେ କିଛି ଅସୁବିଧା ନାହିଁ, କିନ୍ତୁ ମଜା ମସ୍ତି ଆମର ଚାଲିଥାଉ।
ଆଜ୍ଞା ଆଜ୍ଞା ଏଇତ ଯିବନ ଦକ୍ଷିଣୀ ପବନ ଆଉ।
ଆଉ କଣ ମାନେ? ଜାଳଣ ଆଇିଲେ ନା ଆଣିନାହାନ୍ତି ଏବେ ପୁଣି ଏବେ ଯିେ ଆମେଠିଆ ହେଇଛନ୍ତି।
ନାଇଁ ଆଜ୍ଞା ସେମିତି ଭୁଣା ବୁଲେଇଛନ୍ତି ମତେ ଆ ଦି ଜଣ ଘର ପାଖରେ ଅବଶ୍ୟ।
ସିଏ ବୋଧେ ମୋ ହିସାବରେ ଘରକୁ ଯାଇ ଖାଇ ପକେଇଲେନି ନା କଣ? ଆଉ ଆଉ ଆସୁନାହାନ୍ତି ମାନେ ଖାଇଲେଣି ଆଉ। ତଥାପି ଆଉ ଦୁଇ ମିନିଟ ଅପେକ୍ଷା କରିବି। କିଛି ସମୟ ପରେ ନହେଲେ ଘରକୁ ଯିବି ଆଉ ଆପଣଙ୍କ ସହ କଥାବାର୍ତ୍ତା ହେଇସାରିଲା ପରେ ଆଉ। ଆଉ ଦୁଇ ମିନିଟ୍ କନ୍ଦର ଅପେକ୍ଷା କରିବା ଆଉ।
କାଇଁ ଦିଇ ଘଣ୍ଟ ନହଲେ ଘର କ ପଳେଇବି ଖାଇବବେନି?
ନ ଆଜ୍ଞା କଣ କରିବୁ ସେ ଛତୁ ଯୋଉ ଧରିଚୁ ନେଇଯିବୁ ଘରକୁ। ତ ଏଠି ଯବାନ ବସି ଖାଇବ ଏଠି ଖାଇପାରିବନି ଏକାଠିଆ କଣ ମଜା ଲାଗିବ।
ଓହୋ ମଜା ଲାଗିବ ଆଉ କଣ କରିବା? ସେଇ ଭାତ ସେଇ ଡାଲି ବାର ବାର ଶୁକ୍ରବାର ଆପଣ ଯଦି ମୁଁ ଟିକେ ଆମିଷ ଖାଇଥିଲଥିଲେ ଭଲ ହେଇଥାନ୍ତେ ଆପଣ ତ କହୁଛନ୍ତି ସାଧା ଖାଇବା ଲାଭ କଣ?
ଆଜ୍ଞା ବୁଝିଲି ଯେ ସାଧା ବହୁତ ଛୁଆ କହୁଛନ୍ତି ସାଧା ଖାଇବା ବୁଝିଲେ ଆଉ କଣ ହେଇ ଇଛା ହେଲା ସାଧା ଖାଇବା ମୁଁ କହିଲି ପାଗ ଭଲ ହେଇଛି ଟିକେ ଏବେ ଆମିଷ ନ ବାଜିଲେ କଣ ଭଲ ଲାଗିବ?
ଯାହା ଯିଏ ଆଇଁଷ ନା ଖାଉଛି ଏଇ ଆମ ସାଧା ବନେଇଲାଲୁ କି ଆମର ତ ସମୟ ପୁରା ଭହୁଲ ଲାଗିବ ବୁଝିପାରିଲେ ଏଇଠି କଲେ ଲବର ଅଛି ଆଉ।
ଆଜ୍ଞା ଆଉ କଣ ଏଇ ଆଉ ଟଙ୍କା ପତ୍ର ଦେଇ ଦେଇେଇଛୁ ରୁଟି ନାଇ କି ବୁଝିଲେ? ରୁଟି ଭାଇ ଆଣିକି ଆସିବେ କହିଛନ୍ତି। ଆମେ ତାଙ୍କୁ ବି ଅନେେଇକି ରହିଛୁ ସେ କଣ ତାଙ୍କ ଦୋକାନ ବନ୍ଦ କରିସାରିଲେଣି। କିନ୍ତୁ ଏପର୍ଯ୍ୟନ୍ତ ଆସୁନାହାନ୍ତି ସିଏ ବୋଧେ ପଡେ ରୁଟି ନେଇକି ତାଙ୍କର ପ ହାଣି ଦେଇଛନ୍ତି ପଛରେ କୋଉ ଢାାବାରେ ହାଣି ଦେଇଛନ୍ତି ପୁରା ଆଉ।
ହଁ ଆଉ ଆପଣ ଯୋଉ ବାରିରେ ସାରୁ ଯୋଉ ଲଗେଇଥିଲେ ପଚଲ କଣ କେମିତି କନ
ଆଜ୍ଞା ସାରୁ କଥା କଣ କହୁଛନ୍ତି ଗାଁରେ ତ ବାରା ମାଳ ମାଳ। ଆଉ ମାଙ୍କଡ ଖାଉଥିଲେ ବୋଲି ଉପରେ ଯୋଉ ଭେଣ୍ଡି ଫେଣ୍ଡି ହଉଥିଲା ତାକୁ ସେଗୁରୁ ଆଉ ନ ଲଗେଇକି ମାକଡ ନ ଖାଇବେ ବୋଲି ସାରୁ ଲଗେଇଲି ଆଉ ସାରୁ ଲଗେଇଲେ କଣ ହବ ଭାଇ ସଉସ ବାର ଆସିକି ଖାଇକି ଉଡ଼େଇ ସାରିଲଣି ବୁଝିଲେ?
ହଉ ତାଲେ ଆପଣ ସମସ୍ୟାର ସମ୍ମୁଖୀନ ହଉଛନ୍ତି ଆଉ କଣ କରିବା ଦେଖିବା କଣ କରିବା ଆଉ? ହୁ ଶୁଣ ମୋ କହିବା ମାନେ ଆପଣ ଏବେ କୋଉଠି ଅଛନ୍ତି?
ଆ ବର୍ତ୍ତମାନ ମୁଁ ଭାବୁଛି ଘରକୁ ପଳେଇବି ପିଲାମାନେ ଏଇ ଜଣେ ଗଲା କହିଲା ହେବନି। ଆଜ୍ଞା ବର୍ତ୍ତମାନ ବନ୍ଧୁ ମୁଁ ରହୁଛି ବିଦାୟ।